ହ୍ୟାଲୋ ହଁ।
କଣ କରୁଛ ଏ କଣ କରୁଛ?
ଇଏ ଶୋଇଛି ଏଠି ହଉ କହ।
ଆଉ ଆଜି ଯାଇନ କି କଲେଜ ଫ ଯାଇନ କି?
ନାଇଁ କଲେଜ ତ ଯାଇନି ବି। ମୋର ଏ ଯେ ଯିବାର ଥିଲା ସାର୍ଟିଫିକେଟ ପାଇଁକି ଯିବାର ଥିଲା। ସାଙ୍ଗ ମାନେ ସବୁ କଥା ହେଇଥିଲୁ କିନ୍ତୁ ବର୍ଷା ପକଉଛି ବୋଲିକି ଆମେ ଆଉ ଯାଇ ପାରିଲୁନି। ସବୁ ମନା କଲେ ଫୋନ କରିକି। କହିଲେ ନାଇଁ ଆଉ ଆଜି ଯ ଯିବାନି ବର୍ଷା ତ ହଉଛି ଆଉ କେବେ ଯିବା ଆଣିଆ।
ହଉ ୟା ପରେ କଣ ପଢାପଢି କରିବ ପ୍ଲାନିଙ୍ଗ ଅଛି?
ହୁଁ ପ୍ଲାନିଂ କଣ ମୁରୁଜ - ପିଜି କରିବା ପାଇଁ ଇଚ୍ଛା ନଥିଲା। କିନ୍ତୁ ତଥାପି ପକେଇଛି ଫର୍ମ ପକେଇଛି ସେ ପିଜୀ ହିଁ କରିବି ଆଉ କଣ କରିବି ଆଉ କିଛି ଆଉ ଭାବି ପାରୁନି କଣ କରିବି ବୋଲିକି ସେ ପିଜୀ ହିଁ କରିବି।
ଏବେ ବି ପିଜି କରିକି ମାନେ କିଛି ଲାଭ ନାହିଁ। ତମେ ଯଦି ଅଲଗା କିଛି ଡିପ୍ଲୋମା କି ବିଟେକ ଫିଟେକ କରିବ ବିଡି ଫିଡି ତ କଲେ ଲାଭ ହଉଛି ପିଜି କରିକି ଲାଭ ନ ପିଜି ତ କରିକି ବହୁତ ପିଲା ଘରେ।
ହଁ ହଁ ସେୟା ତ।
ହଁ।
ତମ ଭଏସଟିକେ ଅଧା ଅଧା ବେଳେ ବେଳେ ଶୁଭୁଛି।
ମୁଁ କହିଲି କି ତମେବେ ବିଡି ପିଜି
ହୁଁ। ହଁ ବିଡି ବିଡି ଗମେଣ୍ଟ ବିଡି ପାଇବା ତ କଷ୍ଟ ଦାୟକ ହେବ। ତାର ଏଟ୍ରଂଶ ଏଟ୍ରାଂଶ। ଚ କରିବା ଟିକେ କଷ୍ଟ ଦୋହାପ।
ହୁଁ। ଶିକ୍ଷା ତ ଆଗରେ ନା ଶିକ୍ଷା ହିଁ ମାନେ ଶିକ୍ଷା ନଥିଲେ କିଛି ଠିକଜ
ହଁ ଶିକ୍ଷାଁ। ପାଠ ତ ଏତେ ଜରୁରୀ ସବୁ ଇଏ ପାଇଁ କି ଯେ ପାଠ ନଥିଲେ କିଛି ବି ନାହିଁ।
ନା ପାଠ ମାନେ
ଏବେ ତ ବହି ସବୁ ଦେଖିଛ ନା ନାଇଁ? ବହି ସବୁ ଏବେ ସବୁ କଣ ଭୁଲ ଭୁଲ
ବହି ତ ମାନେ ସବୁ ଦେଇ ଦେଇେଇଛି ଫିଲ୍ମ ଗୀତ ସବୁ ଦେଇ ଦେଇେଇଛି ରଜ ଗୀତ। ତ ଏଇ ସବୁ ମାନେ
ଇଂଲିଶ ବହିରେ ରଜ ଗୀତ ହୁଁ। ଗଣିତ ବହିରେ ହିନ୍ଦୀ ଗୀତ। ତମେ ତ ଟିଉସନ କରିଛ ତମେ ସବୁ ବହି ଦେଖିଥିବ।
ହଁ ଯୋଉ ଇଂଲିଶ ପଞ୍ଚମ ଶ୍ରେଣୀ ଇଂଲିଶ ପଲ ବି ବହିରେ। ରଜ ଗୀତ ଅଷ୍ଟମ ଶେଣୀ ବହି ନିମୁଡା ନିମୁଡା ଗୀତ ଏଇ ସବୁ ଆଉ
ହୁଁ ହଁ।
ଏମତି ମୁଁ ବି ସବୁ ଯାହା ଦେଖିଛି ସବୁ ଏଇ ଫୋନରେ ହିଁ ଦେଖିଛି ମୁଁ ନେବୁ ରିଅଲରେ ବହି ଆଉ ଏଠି ତ କେହି ନାହାନ୍ତି ଛୋଟ ପିଲା ମୁଁ ତାଙ୍କ ବହି ସବୁ କାହାର ବି ଦେଖିନି।
ଏବେ ସେ ସେଇ ବହିରେ ସବୁ ଏ ରିଲସ ସବୁ ଭାଇରାଲ ହଉଛି। କଣ କହିବୁ ମାନେ ଆଗ ଆଗ ବହି ଭଲ ଥିଲା ଏବେ ଯୋଉ ବହି ଆସିଛି ତା ଦେହରେ ମାନେ ପାଠ ବେଶୀ ମାନେ ନାହିଁ।
ମାନେ ଅଲଗା ସବୁ ମାନେ ବାହାର କଥା ମାନେ ଯାତ୍ରା ଏଇ ସବୁ। ସବୁ ମାନେ ଅଛି ଶିକ୍ଷା ତ ମଣିଷର ଜ୍ଞାନ। ଭଲ ବ୍ୟବହାର ଆଉ ସଠିକ ନିଷ୍ପତ୍ତି ଦେବାର ସେ ଶ ଶକ୍ତି ଦେଇଥାଏ।
ହୁଁ।
ଶିକ୍ଷିତ ବ୍ୟକ୍ତି ନିଜ ପରିବାର ଓ ସମାଜର ଉନ୍ନତି ଅବଦାନ ବି ମଧ୍ୟ ରଖିପାରିବ। କିନ୍ତୁ ଶିକ୍ଷା ପାଇଁ ତ ଏତେ କଷ୍ଟ ଯେ ବହି ବି ହେଏଗଲାଣି।
ହଁ। ହୁଁ ତାପରେ କ ଯେତିକି ବି ପିଲା ଅଛନ୍ତି ଜଣେ ଜଣେ ଟପ୍ ଷ୍ଟୁଡେଣ୍ଟ ବି ଅଛନ୍ତି ସେମାନେ ବି ଚାକି ଚାକିରୀ ପାଇ ପାରୁନାହାନ୍ତି ତ ସବୁ ଯେମିତି ହଉଛି ସବୁ ଇଏ। ତା ଭିତରେ ଚାକିରୀ ବି ସେମାନେ ପାଇ ପାରୁନାହାନ୍ତି।
ହଁ। ପ୍ରତ୍ୟେକ ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବେ ଦେଖ ମନ ଲଗେଇ ପାଠ ପଢିବ ମାନେ ଗୋଟେ। ଗୋଟେ ଗୋଟେ ପିଲା ଅଛନ୍ତି ବଦମାସ ପାଠ ପାଠ ପଢନ୍ତିନି। ଏ ଛୋଟ ପିଲାଙ୍କ କଥା କହୁଛି ଶିକ୍ଷା
ଏ ସ୍କୁଲ ଟାଇମରେ ତ ସେମାନେ ହୁଅନ୍ତି ସେମିତି ଦୁଷ୍ଟ ହେଇକି ଏମିତି
ହଁ ଆଉ ମାନେ ତମର ବେଶୀ ମାନେ କୋଉ ଲାଇନ୍ ରେ ଯିବାକୁ ଇଚ୍ଛା ଅଛି?
କୋଉ ଲାଇନ୍ ରେ ସେମ୍ତି ବି ମୋର ଗମେଣ୍ଟ ଇଏର କିଛି ଆଉ ଏବେ ଇଚ୍ଛା ନାହିଁ ସେମ୍ତି କରିଆର କାହିଁକିନା ସେ ମୁଁ ସେଗୁଡା ଯୋଉଠି ଗୋଟେ କିଛି ବି ଜବ୍ ହେଇଯାଆନ୍ତା ଯଦି ମୋର ମୁଁ ସେଇଟା କରନ୍ତି।
ହଁ ସମସ୍ତେ ସେଇ ମୁଁ ବି ସେଇ ଜବ୍ ଦେଖୁଚି, ତ ହଉନି
ଗଲାଣି କିଛି ହଁ।
ମୋର ଟିକେ ବେଶୀ ଟିଚିଂ ଲାଇନ୍ ରେ ଯିବାର ଇଚ୍ଛା ଥିଲା, କିନ୍ତୁ ମୁଁ ବି ଇ ଡି ରେ ଏଣ୍ଟ୍ରାନ୍ସ ଦେଇଥିଲି ଫାସ୍ ଷ୍ଟେ ଯୋଉ ରେଜଲ୍ଟ ବାହାରିଥିଲା ତାକୁ ମାନେ ଇଏ କରିଦଲେ, ତାପରେ ଫୁଣି ଥରେ ଯୋଉ ରେଜଲ୍ଟ ବାହାରିଲା ଦି ମାର୍କ ପାଇଁ କଟିଗଲା, ମାଇନସ୍ ମାର୍କିଂ ଏ ଯୋଉ ରହୁଚି ସେଇଥିପାଇଁ କଟିଗଲା, ଆଉ ସେମ୍ତିରେ ସିଟିରେ ବି ହଁ, ଆର ବର୍ଷଠୁ ଲାଗୁ ହେଲାଣି।
ହଁ ତମେ ଯେବେ ଦେଇଥିଲ, ତମେ ଯେବେ ଦେଇଥିଲ କଣ ଦେଇଥିଲ ନା?
ହଁ ମୁଁ ବି ଇଡି ଦେଇଚି, ସିଟି ଦେଇଚି, ପିଜି ବି ଦେଇଚି।
ନାଇଁ-ନାଇଁ ଯୋଉ ପିଜି ଯେବେ ଦେଇଥିଲ, ତମେ ଯୋଉଥରିକ ଏଣ୍ଟ୍ରାନ୍ସ ଦେଇଥିଲ ସେହି ଥରିକ କଣ ମାନେ ମାଇନସ୍ ମାର୍କିଂ ଥିଲା?
ମା ହଁ-ହଁ ମାଇନସ୍ ମାର୍କିଂ ଆର ବର୍ଷଠୁ ଲାଗୁ ହେଲାଣି।
ଉଁହୁଁ।
ଯେମିତି ବି ଇଡି ରେ ଚାରିଟା ଭୁଲ୍ କଲେ ଗୋଟେ ମାଇନସ୍ ମାର୍କ। ଥାଏ ସେମିତି ପିଜିରେ ବି ସେମିତି ହେଇଯାଇଚି। ବେଶୀ ଟିକେ ଟିଚିଂ ଲାଇନ୍ ରେ ଯିବାର ଇଚ୍ଛା ଥିଲା, ତ କଣ କରିଆ ହେଇପାରୁନି ଗ ମେଣ୍ଟ ଚା ଚାକିରି କରିବା ବେଶି ଟିଚର୍ ଫିଚର୍ ଲାଇନ୍ ରେ ଯିବା ପାଇଁ ବହୁତ୍ କଷ୍ଟ।
ହଁ ମତେ ବି ସେମ୍ତି ଇଛା ଥିଲା କି ସେଇ ଇଏ ର ହବା ପାଇଁ କି କିନ୍ତୁ ଚାକିରି ପାଇଆ ସେଇ ଇଏରେ ବହୁତ୍ କଷ୍ଟ ହେଇଗଲାଣି।
ହଁ ରସେଣ୍ଟ ବି ଆର୍ ଆଇ ଆର୍ ଆଇ ଏକ୍ଜାମ୍ ଦେଇଥିଲି ତା ପାଇଁ ବି ଅନଲାଇନ୍ କ୍ଲାସ୍ କରୁଥିଲି ତ କଣ ରେଜଲ୍ଟ ଭାରିଲେ ତ ଦେଖାହବ ନାହିଁ।
ହୁଁ ଏକ୍ଜାମ୍ କେମିତି ଯାଇଥିଲା?
ଏକ୍ଜାମ୍ ମାନେ ହେଇଥିଲା ବେଶୀ ଭଲ ବି ହେଇନଥିଲା, ଖରାପ୍ ହେଇନଥିଲା ମିଡିଅମ୍ ମିଡିୟମ୍ ହେଇ ଥିଲା, ତ ଦେଖାଯାଉ କଣ ରହୁଚି। ସବୁଥିରେ ତ ସେ ମାଇନସ୍ ମାର୍କିଂ ରହିଯାଉଚି ଆଉ ତୁ କଣ କରିବୁ।
ହୁଁ ସେଇଆ ତ।
ଆଉ ଘରେ ବସିବା ଅପେକ୍ଷା ଏଇ ଘରେ ଆଖପାଖ ପିଲାଙ୍କୁ ଟ୍ୟୁସନ୍ କରୁଚି। ଆଉ କିଛି ନାହିଁ ଘରେ ବସ୍ଚି ଏମିତି ଜବ୍ ଫବ୍ ପାଇଁ ଟିକେ ପ୍ରିପେୟାର ଚାଲ୍ ସେ ଇଣ୍ଟରଭ୍ୟୁ ଫିନ୍ଟରଭ୍ୟୁ ଟିକେ ଦଉଚି।
ଘରେ ବସିି କି କିଏ ଆଉ ଇଏ କରିବାକୁ ଚାହୁଁଚନ୍ତି, ସମସ୍ତେ ତ ନିଜେ ଇଣ୍ଡିପେନ୍ଡେଣ୍ଟ ହବାକୁ ଚାହୁଁଚନ୍ତି। ନିଜେ କିଛି କରିବେ, ନିଜେ-ନିଜେ ଖର୍ଚ୍ଚ ନିଜେ କରିବେ।
ହଁ। ଆଉ ଏ ବଡ ପିଲା ହେଇଗଲେଣି ନା, ଘରେ ଇଣ୍ଡିପେ ମାନେ ଇଣ୍ଡିପେଣ୍ଡେଣ୍ଟ ଆମେ ହେଇଗଲେଣି ତ ଘରେ ଆଉ ଟି ହବା ନା ମା ବାପାଙ୍କ ଉପରେ ଖରାପ ଲାଗୁଚି ତ ନିଜେ କେମ୍ତି ନିଜେ ଗୋଡରେ ଠିଆ ହବା, ନିଜେ କେମ୍ତି ନିଜେ ଗୋଡରେ ଠିଆ ହବା, ନିଜ ମାନେ ମନ ଯାହା ଆମେ ଖର୍ଚ୍ଚ କରିପାରୁଥିବା କାହାକୁ ମାଗିବାକୁ ପଡୁନଥିବ।
ହଁ ସେଇଟା ହିଁ ସମସ୍ତେ ଜାଣନ୍ତି। ଆମେ ବି ସେଇ ସେଇଥିପାଇଁ ଏଠି ତ ନାହାନ୍ତି କେହି ପିଲା ସେମିତି ନହେଲେ ମୁଁ ବୁଝୁଥିଲି ପାଞ୍ଚଟା ମାନେ କିଏ ହେଇଥାନ୍ତେ ତାହେଲେ ଟିଉସନ ଫିଉସନ କଥା। କିନ୍ତୁ ସେମିତି କେହି ନାହାନ୍ତି ବୁଝିଲା ଭଳିଆ। ନହେଲେ ନାଇଁ ଏଠି ଆମର ମାର୍କେଟତ ଏଠି ପାଖରେ ଯଦି କି ଛୁଆ ଥାନ୍ତେ ସେଆଡେ ଚିହ୍ନା ପରିଚୟତ ତାହଲେିଆଡେ ଟଟିୁସନ ମୁଁ କରିଥାନ୍ତି କିନ୍ତୁ ନାହାନ୍ତି କେହି ସେମିତି ପିଲା ଆମର କି ଚିହ୍ନା ପରିଚୟ ପରିଚୟ ବି ସେମିତି ନାହାନ୍ତି।
ନାଇଁ ମୁଁ ଘରେ ବସିିଛି ଥିଲି ମୋର ଜଣେ ଦିଦି କହିଲେ କି ତୁ ଘରେ ବସିଛୁ ଟ୍ୟୁସନ ଫ୍ୟୁସନ୍ କରୁନୁ ତା ପରେ ଫାଷ୍ଟ ଗୋଟେ ଛୁଆ ଆସୁଥିଲା ତାପରେ ଦିଟା ତାପରେ ଏମିତି ଆସୁ ଆସୁ ଏବେ ହେଇଗଲେଣି ମୋର ଦଶ ବାରଟା ଛୁଆ। ତ ଆଉ ଦି ଜଣ ଆସିବେ ବୋଲି ବୁଝାବୁଝି କରିୁଥିଲେ ମୁଁ କହିଲି ହଉ। ଠିକ୍ ଅଛି ମୁଁ ଫାଙ୍କା ଟାଇମ୍ ସିଏ କହୁଥିଲି କି ପର୍ସନାଲ୍ ଟ୍ୟଉସନ୍ କରିବା ପାଇଁ ପର୍ସନାଲ୍ ଟ୍ୟୁସନ୍ କରିବା ପାଇଁ ମତେ ଟାଇମ ହଉନି ନା ମୋର କଲେଜ ରହିଯାଉଛି ତ ସକାଳେ ଦୁଇ ଘଣ୍ଟା। ଚାରି ଘଣ୍ଟା ଟିଉସନରେ ପଢଉଛି। ଆଉ ଆଉତ ଟ୍ୟୁସନ କରିବା ଟାଇମ୍ ନାଇଁ ନା ତାଙ୍କୁ ପର୍ସନାଲ ଟ୍ୟୁସନ୍ କରିବି ମାନେ
ଯିବ ନ ହେଲେ ନାହିଁ ସେମାନେ ତମ ଘରକୁ ଆସିବେ କିନ୍ତୁ ଏକା ଏକା ସେମାନେ ପଢିବେ ଆଉ। ଅଲଗା ପିଲାଙ୍କ ସାଙ୍ଗରେ ମିଶି ପଢିବେନି।
ହଁ ସେମାନେ ରାଜି ହଉନାହାନ୍ତି ତାଙ୍କ ପିଲାଙ୍କୁ ସେମାନେ ପସର୍ନାଲ ଟିଉସନ କରିବା ପାଇଁ ଚାହୁଁଛନ୍ତି।
ହୁଁ ହୁଁ
ଏଆ ଆଉ
ପିଲା ସବୁ ସେପଟେ ସବୁ କେମିତି କଣ ମାନେ ଫିସ୍ ଦଉଛନ୍ତି?
ଫିସ୍ ତ ଛୋଟ ପିଲାମାନେ କେତେ ତିନିଶହ ଚାରିଶହ ଦଉଛନ୍ତି ଅଷ୍ଟମ ଶ୍ରେଣୀ ଯଉଁ ପିଲା ରହିଲେ ସେମାନେ ଚାରିଶହ ସାଢେ ଚାରିଶହ ଏମିତି ଦିଅନ୍ତି। ଏଇଆ ଆଉ ଯାହା ବିି ହଉ ନିଜ ଖର୍ଚ୍ଚ ଟା ଉଠି ଯାଉଛି ଆଉ ଏ ଫୋନ ଫୋନ ରି
ହଁ ରିଚାର୍ଜ ସେଇଆ ତ ମେନ୍ କଥା ସେଇ ତା ଫୋନ୍ ରିଚାର୍ଜ ପାଇଁକ କି ଯେତେବେଳେ ସବୁବେଳେ ବାବାଙ୍କୁ କହିଲା ବେଳକୁ ଭଲ ଲାଗୁନି।
ହଁ ଫୋନ୍ ରିଚାର୍ଜ କରିବା, ନିଜେ କଲେଜ୍ ଯିବା ଆସିବା ତ ଏମିତି ନିଜ ଖର୍ଚ୍ଚ ଟା ଉଠି ଉଠି ଯାଉଛି ଏମିତି କଲେଜ୍ ଫିସ୍ ଟା ତ ଦେଇ ହଉନି କଲେଜ୍ ଫିସ୍ ଟା ବାପା ଭରନ୍ତି। ତ ଆଉ ଆଉ ଯାହା ନିଜ ଖର୍ଚ ବାକି ରହିଲା ନିଜ ଖର୍ଚ୍ଚ ନିଯେ ଉଠେଇଦିଏ ଟିଉସନ୍ କରିକି।
ହଁ। ହଁ ମୋ ବାବାଙ୍କର ବି ସେ ସେମିତି ବାବାବି ସବୁ ଆମର ସେମିତି କରନ୍ତି ବାବାଙ୍କର ଆର ମାସରେ ରିଟାୟାର୍ଡ ହେଲା। ଆଉ ତ ଏବେ ଟିକେ ଘରେ ଭାବିଲ ଏଇ ତହସିଲ୍ ରେଲ୍ ଲାଇନ୍ ରେ ଗଭର୍ମେଣ୍ଟ ଜବ୍ ତାଙ୍କର।
ଭଲ ଭଲ। ଦେଖ ତମେ ବି ଯାହା ଆମର ବିଜନେସ୍ ଯେ ଧାନ ବିଜନେସ୍ ଚାଲି ଯୋଉ ଯୋଉ ଧାନ କଣ୍ଟା କରନ୍ତି।
ହଁ ହଁ ହଁ।
ମିଲ୍ ମିଲ୍ କୁହାଯାଏ ସେଇଟା ସେଇଟା ଆମର।
ଏଇଟା ମାନେ ଯୋଉ ମାନେ ଯୋଉ ଧାନ ମଣ୍ଡି ଯୋଉଟା କୁହନ୍ତି ତ ଯୋଉଟା?
ହଁ ହଁ ଯୋଉ ଧାନ ମାନେ ଆଣିକି ଯୋଉମାନୋ ମିଲ୍ ହୁଁ ହୁଁ ହୁଁ ସେଇଟା ଆମର ବିଜିନେସ୍ ଆଉ।
ହୁଁ ହୁଁ ସେଇ ଖାଲି ବିଜିନେସ୍ ନା ଆଉ ତୋଦରେ ସବୁ କଣ ମାନେ ଆଡ଼େ ରହୁଚି ବିଜନେସ ରେ।
ହଁ ସେଥିରେ ସାର ବିଶ ଏଗୁଡ଼ାକ ବିସବୁ ରହୁଚି ତା ସହିତ ଆମର ଏ ଯୋଉ ଘର କାମ ହୁଏନି ଏ ରଡ଼ ସିମେଣ୍ଟ ଏଇ ଦୋକାନ ବି ଅଛି।
ଆଛା ଉଁ ତମର ସବୁ କଣ ମାନେ ଘର ପା ପାଖାପାଖି ମାନେ ମାର୍କେଟ ଉପରେ ନା କେମିତି କଣ ଦୋକାନ ସବୁ କୋଉଠି।
ନାଇଁ ଯୋଉ ଆମ ଘରଠୁ ପାଞ୍ଚ କିଲୋମିଟର ହବ ଆମ ମାର୍କେଟରେ ଆମ ଦୋକାନ।
ଆଚ୍ଛା ହଁ ସେଇ ପାଖାପାଖି ଯାହା ବିହେଲେ ଆଉ କଣ।
ହଁ ପାଖାପାଖି ମାନେ ପାଞ୍ଚ କିଲୋ ତିନି ଚାରି ରୁ ପାଞ୍ଚ କିଲୋମିଟର ହବ ଆଉ।
ହଁ। ମାନେ ବାବା ଯାଆନ୍ତି ସଖାଳୁ ଆସନ୍ତି ମାନେ ସନ୍ଧ୍ୟା ବେଳକୁ ନା କଣ।
ନାଇଁ ନାଇଁ ଆମର ବାପା ରଖିଦେଇଛନ୍ତି ପିଲା ରଖିଦେଇଛନ୍ତି ଆଉ ବୁଝାବୁଝି କରିବା ପାଇଁ ଯୋଉ ମ୍ୟାନେଜର କୁହାଯାଏ ମ୍ୟାନେଜର ବି ଜଣେ ଅଛନ୍ତି ବୁଝାବୁଝି କରନ୍ତି ବା ବାପା ବି ଯାଆନ୍ତି ବାପାଙ୍କର ବି ତାପରେ ଅଲଗା କାମ କିଛି ରହିଯାଉଛି ଏମିତି ଆଉ।
ହଁ ସେମିତି ତ ଜଣେ ଯଉଥିବେ ବୁଝାବୁଝି
ଓହ ଆଉ ଗାଧୁଆ ବେଳ ପାଇଁ ତମର ରୋଷେଇ ହେଲାଣି।
ଆଉ ଏସବୁ ଘରେ କଣ କରନ୍ତି।
ଘରେ ତ ଏଇ ବାବା ଜଷ୍ଟ ଆସିଲେ ଯାଇଥିଲେ ମାର୍କେଟ ଯାଇଥିଲେ ବାବା ଏବେ ଜଷ୍ଟ ଆସିଲେ।
ହାଉ ରୋଷେଇ ହେଇନି ମା ରୋଷେଇ କରୁଚନ୍ତି ଭାଇ ସ୍କୁଲ ଯାଇଚି ମୁଁ ଏଇ ବସିଥିଲି ଆଉ।
ଉହୁଁ।
ଆଉ ତମ ଘରେ।
ଆମର ମମି ରୋଷେଇ କରୁଚି ଆମର ବାହାରେ ଗୋଟେ ଚୁଲି ଅଛି ଆମର ତ ନନଭେଜ୍ ସେଠି ମାନେ ଘର ଭିତରେ ହୁଏନି ବାହାରେ ହୁଏ ଚୁଲିରେ। ଚୁଲି ଟା ବାହାରେଯେ ବର୍ଷା ହେଇକି ତା ଦେହରେ ପାଣି ପସିଯାଇଛି ମମି ଚେଷ୍ଟା କରୁଚି ତାକୁ ଲଗେଇବା ପାଇଁ। ଜଳିଲେ ଚୁଲିଟା ସେଇଠି ନନ ଭେଜ ବାହାରେ ହବ ଆଉ ଜାହା ଭେଜ ଜାହା ହବ ଭିତରେ ଘରେ ଆଉ।
ଆଁ ନନଭେଜ ମାନେ ଘରେ ବି ଜଣେ ଜଣେ ଘରେ ଭିତରେ କରନ୍ତିନି ବାହାରେ କରନ୍ତି ଆମ ତ ତୋଟା ନନ୍ଭେଜ ହୁଏ।
ଆମର ସେଇ ବି ଭିତରେ ହୁଏନି ଯାହା ବାହାରେ ହିଁ ହୁଏ। ତମନତ ବଢିଆ କେହି ଖାଉନାହାନ୍ତି ନନ୍ ଭେଜ ମୁଁ ବି ବହୁତ ଚେଷ୍ଟା କରୁଛି ବହୁତ ଥରେ ମୋ ଦିଦିର ମୋର ବି ଭାବୁ ମାନେ ଇଁ ଛାଡଦବୁ ତାପରେ କିନ୍ତୁ ପୁଣି ଇନ୍ ଆଉ ଇଚ୍ଛା ହବନି। ତାଅରେ ଭାବୁ ହଁ ଏ ମନରେ ଇଚ୍ଛା ଅଛି ଖାଇବା ପାଇଁ କି ଖାଲି ଉପ ପରେ ମାନେ ଏମିତି ଇଏରେ ଛାଡିଲେ କଣ ବସିଲି